ହାଲୋ।
ହାଲୋ ମ୍ୟାଡ଼ାମ ନମସ୍କାର୍।
ହଁ ନମସ୍କାର୍।
ହଁ କଣ କରୁଚନ୍ତି?
ହାଏ ହେଇ ଖାଉଚୁ ଆଉ।
ଏଗାରଟା ବାଜିଲାଇଁ ଖାଇନାହାନ୍ତି?
ହଁ ଟିକେ ଲେଟ୍ ହେଇଗଲା ଆଉ କାମ ଟିକେ ଘର ଥିଲା।
ଆଜ୍ଞା। କଣ ସବୁ କାମ ସକାଳୁ ସାରିଲେ? ଏଇ ଖାଇ ପିଇକି ଛୋଟ ପୁଅଟେ ଆମର ଥିଲା ତାକୁ ଟିକେ ଧରିଚୁ ଆଉ।
ଓହୋ। ଆଉ ସବୁ କଣ ଖବର କୁହନ୍ତୁ।
ଆଉ ସକାଳୁ କଣ ସବୁ କାମ କଲେ?
ସକାଳୁ ଟିକେ ତ ବେଶୀ କାମ ଥାଏ।
ଆଜ୍ଞା।
ଏଇ ରୋଷେଇ ହେଲା ତାପରେ ସକାଳ ଖିଆ ପାଇଁ ରୋଷେଇ ତାପରେ ଆମ ର ନିତ୍ୟକର୍ମ ହେଲା ଏସବୁ ଆଉ।
ହୁଁ। ଆଉ ରୋଷେଇ ଗାଧୁଆବେଳ ରୋଷେଇ କଣ କରିବେ?
ଖରାବେଳ ଖାଇବା ଭାତ ହବ ଆଉ ଆଜି ଆଇଁଷ ବାରି ଅଛି ଆଇଁଷ ହବ ଏଇସବୁ ଆଉ।
ଓହୋ ଆଇଁଷ କଣ ମା-ମାଛ, ଚିକେନ ନା ମଟନ୍ କଣ ସବୁ?
ଆଜି ଆମର ମାଛ ହବ ଆଉ।
ଆଜ୍ଞା ଆଉ କଣ କୁହନ୍ତୁ?
ଆଉ ଆପଣ କଣ ଖାଇଲେ?
ସକାଳୁ ଖାଇଥିଲୁ ଆଜି ଲେଟ୍ ହେଲା ଆଉ ରୁଟି ଫୁଟି କିଛି କଲୁ କଲୁନି। ଆଉ କଣ ଖବର କୁହନ୍ତୁ ଆଉ ଆପଣ ସେଆଡେ ପାଗ କେମିତି?
ପାଗ ତ ଏଠି ଖରା ଆଉ ନା କଣ ବର୍ଷା ଆଉ।
ଏ ଆମ ଏପଟେ ବି ବର୍ଷା ଟିକେ ଉଠେଇଛି ଆଉ, ଏଇନା ଲଘୁଚାପ ଚାଲିଚି ତ। ସେଇଥିପାଇଁ ବର୍ଷା ବୋଧେ ଉଠେଇଛି ଆଉ।
ବର୍ଷା ପକଉଛି କି?
ନାଇଁ ହେଇନି ଉଠେଇଛି ହବ ବୋଧେ ଆଉ।
ଆମର ବାହାରେ ସବୁ ଜିନିଷ ସୁକା ହେଇଛି ତ ଆସିବ ସବୁ। ଆଉ ଟିକେ ନଜର ରଖିଥିବେ ବର୍ଷା ହେଲେ କହିବେ ଆଉ।
ଆଜ୍ଞା ଆଜ୍ଞା।
ଆଉ କଣ କହନ୍ତୁ?
ଆଉ ଆପଣ ଖବର କଣ କୁହନ୍ତୁ, ଆପଣଙ୍କ ପୁଅ କଣ କରୁଛନ୍ତି?
ପୁଅ ଶୋଇଛି ଆଉ।
ଅ ହଁ।
ଛୋଟ ପିଲା ତ ଏଇନା ଖାଲି ଶୋଇବେ ଆଉ।
ଛୋଟ-ଛୋଟ ପିଲା ସେ ଯେତେ ଶୋଇିବେ ତାଙ୍କ ଦେହ ପାଇଁ ସେତେ ଭଲ।
ନାଇଁ
ଆଉ କଣ ଏତେ ଲେଟରେ ଖାଉଛନ୍ତି ଆଉ ଆସିକି ବାରଟା ବାଜିବାକୁ ବସିଲାଣି। ସଖାଳୁ ଖାଇବେ ନା ଆଉ।
ଏ କାମ ଟିକେ ରହିଯାଉଛି ତ ସକାଳୁ। ଏଇ ଘର କାମରେ ସବୁ ବ୍ୟସ୍ତ ତାପରେ ଆମର ଗୋଟେ ବାହାଘର ହବାର ଅଛି ବାହାଘରଟା ସେଥିପାଇଁ ଟିକେ ବ୍ୟସ୍ତ ଟିକେ ରହୁଛି।
ଆଜ୍ଞା ଆଜ୍ଞା କାହାର ବାହାଘର ଥିଲା କି? ବାହାଘର ଆପଣ କାହାର ଅଛି?
ବାହାଘର ମୋର ଏଇ ଭଉଣୀ ହେବେ।
ଅ ହ ରିଲେଟିଭରେ ନା ନିଜ ଭଉଣି?
ହଁ ସେ ଆମ ହଁ ଆମ ବ ବଂଶ ଭିତରେ।
ଆଜ୍ଞା ଆଜ୍ଞା
ଜେଜ, ମଝିଆ ଜେଜଙ୍କର ନାତୁଣି
ଆଜ୍ଞା ଅହଁ
ଆଉ କୁଆଡେ ସବୁ ବୁଲିବାକୁ ଗଲଣି ନା ନାଇଁ?
ନାଇଁ ଏ ପାଗତ ବଢିଆ ପାଗ ଦେଇଛି। ଟିକେ ବୁଲା ବୁଲି କରିବାକୁ ଯାଇଥିଲେ ଭଲ ହେଇଥାନ୍ତା। ଆଉ କେହି ଘରେ ନାହାନ୍ତି କେହି ନଉନାହାନ୍ତି ଆଉ ଯାଇପାରୁନି ଆଉ।
ଆଉ ବର୍ଷା ହେଲାଣି ନା ନାଇଁ?
ନାଇଁ ବର୍ଷା ଉଠେଇଛି ହବ ବୋଧେ ଆଉ ଚାରି ପାଞ୍ଚ ଦିନ ହେଲାଣି ବର୍ଷା ତ ଦେଖଉଛି ଆମର ଟିକେ ଘର କାମ ହବାର ଥିଲା ସିଏ ବି ବନ୍ଦ ହେଇଗଲା ଛାତ ପଡିବାର ଥିଲା।
ହୁଁ ହୁଁ
ବର୍ଷା ଆଜି ଯାଇଏ ଛାତ ପଡିବ ବୋଲି ପାଗ ବି କାହିଁ ଦେଖଉନି କଣ ହବ।
ହଁ ଆମର ଟିକେ ଛାତ ଉପରେ ଟିକେ ଚୁଡା ଶୁଖା ହେଇଛି। ବର୍ଷା ହେଲେ ଯାଇକି ନେଇଆସିବା ଆଉ।
ଆଜ୍ଞା। ନାଇଁ ବର୍ଷା ଏମତି ବର୍ଷା ତ ଏମିତି କାଲି ବି ଏମିତି କାଉଁ ହେଇଥିଲା।
ହ
ବର୍ଷା ହଉନି ଏମିତି କାଉଁଳି ଦଉଛି ଫେର ପାଗ ଯେମତି ଖୋଲାକୁ ସେମିତି ଖୋଲା।
ନାଇଁ ଆମ ଏପଟେ ଆଜି ଲାଗୁଛି ହବ ବୋଲି।
ଆଜ୍ଞା ଆଜ୍ଞା ଓହୋ। ଆଉ କଣ କୁହ ହଁ ଦେହ ପା ଭଲ ଅଛି ଥଣ୍ଡା ଟିକେ ରହୁଛି ଥଣ୍ଡା ର ସବୁ ପ୍ରକାର। ଅସୁବିଧା ଦେଖ ଯାଉଛି ଫମୁଣ୍ଡ ବିନ୍ଧା କାଶ।
ଥିବେ ଆଉ ସାବୁନ ଫନ ମାରିକି ସାମ୍ପ ମାରିକେ ବେଶି ଗାଧୁଥିବେ ଆଉ।
ହଁ ହଁ ସେଇଟା ଯୋଉ କହିଲେ ସେଇଟା ଠିକ। କଥା ଟିକେ ଗାଧେଇ ପଡୁଛି ବେଶୀ ଆଜ୍ଞା ଆଜ୍ଞା। ସେଇ ବେଶୀ ଟିକେ ଗାଧେଇ ପଡିଲା ବେଳକୁ ଜଣା ପଡୁନି ଥଣ୍ଡା ଟା ରହିଯାଉଛି। ବଉ ରୋଷେଇ କରିଛନ୍ତି ଆଉ।
ଆଉ ଭଲ।
ଆଜ୍ଞା ବାପା ଠାକୁର ପୂଜା କରିଛନ୍ତି ବଉ ରୋଷେଇ କରିଛନ୍ତି। ଆଉ ଆମର ଭଉଣୀ ଜଣେ ଆସିଛନ୍ତି ମୁଁ ତାଙ୍କ ପୁଅକୁ ଧରିକି ବସିଛି ସେ ବହୁତ ଚଗଲା। ଏଠି ବସେଇଛି ସୋ ହଉଛିଁ ଖାଲି ସବୁଆଡେ ପରିସ୍ରା କରି ପକଉଛି।
ହଁ ଛୋଟ ପିଲା ସେ କରିବେ ଆଉ।
ଆଜ୍ଞା। ସିଏ ତ ଆସିଲା ଟିକେ ପେଟଉଥିଲା ଏବେ ସବୁ କଥାବାର୍ତ୍ତା କହିବା ଆରମ୍ଭ କଲା। ଆମ ଘରେ ଟିକେ ବେଶୀ ଲୋକ ସଂଖ୍ୟା ତ ସମସ୍ତଙ୍କ ପାଖ ହଉ ଯାଇଁକି କଥା କଣ ସବୁ କହିଲା।
ଛୋଟ ପିଲା ଯେତେ ମୂର୍ତ୍ତି ହେବେ ତାଙ୍କ ପାଇଁ ଭଲ।
ଆଜ୍ଞା ଆଜ୍ଞା।
ଦେହ ପା ଠିକ ରହିବ।
ମୁଁ ତାକୁ ଧରିକି ବସିଥିଲି ସେ ଭଉଣୀ କାମ ସାରିନି ତାର କାମ ସରିନି ସେ ଖାଉଥିଲା କି କଣ। ଇଏ ତାର ମୁଁ ଆକୁ ଦାଣ୍ଡ ତାର ଧ ବସିଥିଲି ସେ ତାର ଯାହାକୁ ଦେଖୁଛି ହାତ ଟେକି ଦଉଛି ନିଆଁ ନିଅ।
ନା ନା ଛୋଟ ଛକ ଆଉ ଦେବେନି ଏ ହଇରାଣ ରେ ପଡିବ।
ଆଜ୍ଞା ଆଜ୍ଞା ତାର ହାତ ଟେକି ଦଉଛି ନା ଯାହାକୁ ଦେଖୁଛି ହାତ ଟେକି ଦଉଛି ସିଏ ଯିଏ ଆସୁ। ସବୁ ନା କାହିଁକି ଚାର ଚିହ୍ନା ଅଛି ନା କିଛି ବି ନାହିଁ। ହାତ ଟେକି ପକଉଛି ମୁଁ ତାକୁ ସେଇଥିପାଇଁ ଘରକୁ ନେଇକି ପଳେଇ ଆସିଲି।
ଓହୋ।
ହୁଁ। ଏଇଠି ବସିକି ମୋ ପାଖେ ଖେଳୁଛି ଆଉ। ଆଉ କଣ ସବୁ ଖବର କୁହନ୍ତୁ। ଆଉ ବର୍ଷା ପାଗ ଚାଷ ବାସ କାମ କଣ କରନ୍ତି ଆପଣଙ୍କ ବାଡିରେ ନା କିଛି କରନ୍ତିନି।
ନାଇଁ ସେ ଯିଏ କନ କରୁଛନ୍ତି ସେ ଚାଷ କଥା ପଚାରୁଛନ୍ତି।
ଆଜ୍ଞା।
ଚାଷ କଣ ଆମର ସେଇ ବାଡିରେ ଯାହା ହୁଏ ଆ ଖାଉ ଆଉ ହେମି ଚାଷ କିଛି ନାହିଁ ଆମର ପରି-ପରିବା କିଣା କିଣିି ହୁଏ ସବୁବେଳେ
ହଁ ଆଜ୍ଞା ଆଜ୍ଞା ନାଇଁ ଆପଣ ଯଦି ବଡ ବାଡି ଥିବ ତାହେଲେ ଆପଣ ଚାଷ ଫସ କାମ କରନ୍ତୁ ନିଜେ କରିକି ନିଜେ ଖାଇବେ ଭଲ ତ ହବ। ହଁ
ନାଇ ଏମିତି ବାଡରେ ସୁଜନା ଶାଗ ଅଛି ସୁଜନା କଇ ବି ହେ ହୁଏ।
ଆଜ୍ଞା।
ଆମର ଅମୃତମୁଣ୍ଡା ଗଛ ବି ଅଛି ସିଏ ହୁଏ।
ଆଜ୍ଞା।
ତାପରେ ଆମର ଶାଗ ବି ମଝିରେ ମଝିରେ ବୁଣା ହୁଏ।
ଆଜ୍ଞା।
ପିଜୁଳି ଗଛ ବି ଅଛି।
ପିଜୁଳି ତ ମ ମତେ ପିଜୁଳି ବହୁତ ପସନ୍ଦ ମୁଁ ଟିକେ ଖାଇବାକୁ ଭଲ ପାଏ ଆମର ଗୋଟେ ଗଛ ହେଇଚି ଯେ ସିଏ ତାର କଣ ଫଳ ଗଲା ଧରିଛି ଯେ ସେ ଆଜି ଯାଇଁ ବଢୁନି ଏଡିକି ଏଡିକେ ଏଡିକଡ ହେଇକି ରହୁଛି। ମୁଁ ତାକୁ ଭାବୁଛି ବତେ ସାରା ମସଲା କଣ କମ ଅଛି କି କଣ ସେ ଗଛରେ ସେଇଥିପାଇଁ ବୋଧେ ଏମିତି ହେଇ କି ରହୁଛି ବକଟ ବକଟ
କଣ ମୁଣ୍ଡରେ ବୁଦ୍ଧି ଯା ଟିକେ ସର୍ଟ ଅଛି ଗା ପ ସେ ପିଜୁଳି ଗଛରେ ସାର ଦିଆଯାଏ। ଆଉ ଦେବେ ଯଦି ଗଛଟି ବଢିଯିବ ବହୁତ ଜଲଦି କିନ୍ତୁ ମରି ଯିବ ମୁଁ ପାଇବି
ଆଜ୍ଞା। ନିଜ ବାସ ସାର ଦିଆହେଲେ ଦିଆଯାଏ ନା ସେମିତି ଆମ ଲୋକ ଲୋକଙ୍କତରୁ ବୁଝିକି ଆଣିବାର ଅଛି ନା ଆଉ ଆମେ ମନେ ମନେ ତ ଦବାନି।
ବାଡି ଫଳା ଆଉ ଖାଇକି ଆପଣଙ୍କର ଲାଭ କଣ ରହିଲା।
ଆଜ୍ଞା।
ବାହହାର ମାର୍କେଟରେ ବଜାରରେ ମିଳୁଛି ସାର ଦିଆ ଖାଦ୍ୟ।
ଆଜ୍ଞା। ହଁ ହଁ ସେଇଟା ସେଇଟା ଆପଣ ଯୋଉ କଥା କଥା କହୁଛନ୍ତି ଠିକ ଯେ ମୁଁ ଭାବିଲି କି ଯେ ପୋକ ଟିକେ ଲାଗୁଛି ତ। କାଳେ ଟି
ପୋକ କୁ ଉପରେ ପତ୍ରରେ ସାର ନୁହେଁ ସେଟା ଔଷଧ ଛିଞ୍ଚି ପାରିବେ।
ଆଜ୍ଞା। ଓହୋ ସେଇ ନାଇଁ ସେଇଟା ପକେଇବା ପାଇଁ।
ଔ ଛିଞ୍ଚିବେନି ଫଳରେ ପଶିଗଲେ ପୁଣି ଅସୁବିଧା ଆପଣଙ୍କରୃତ ହେଇଯାଇପାରେ।
ଆଜ୍ଞା। ହଁ ହଁ ସେଇଟା ଆପଣ ଠିକ କଥା ଯେ ଫଳ ଟା ଫଳିବ ନା ତାପରେ ବିଷାକ୍ତ ଟା ତାପରେ ଚଢିଯିବ।
ସେଟା ଭୁଲ ସେ ଜିନିଷ କରିବେନି।
ଆଜ୍ଞା।
ଆଉ କଣ ପସନ୍ଦ ଖାଇବା ସବୁ କୁହନ୍ତୁ?
ଖାଇବାକୁ ତ ମୋର ସେମିତି ମା କିଛି ପସନ୍ଦ ନାହିଁ, ଯାହାପାରେ ସେମିତି ଖାଇଦିଅନ୍ତିି। ଏତ ପସନ୍ଦ କରିବାକୁ ଗଲେ ଟିକେ ମିଠା ମିଠି ଉପରେ ଭଲ ଲାଗେ। ମତେ ଟିକେ ଚା ଫା ଟିକେ ବେଶୀ ପସନ୍ଦ। ମିଠା ପିଠା ଟିକେ ହଁ ଆଜ୍ଞା ମିଠା ମିଠି ଜିନିଷ ଟିକେ ହେଲା, ଆ ଏ ଭାତ ଫାତବେ ରୁଟି ଫୁଟି ମୁଁ ଯେତେ କମ ଖାଏ। ମତେ ସେଗୁଡା ଟିକେ ଭଲ ଲାଗେ। ଏଇ ସବୁ ଟିକେ ଭଲ ଜିନିଷ ହେଲେ ଟିକେ ଅଧିକା ଖାଏ ଆଉ ଆଜ୍ଞା। ଆଇଁଷ ମାଇଁସ ଉପରେ ବି ଏତେ ନୁହଁ, ଯଦି ଟିକେ ଖିରି ଫିରି ଭଲ ସାଧା ଭଲ ତରକାରୀ ଟିକେ ହେଲା ସେଗୁଡା ଟିକେ ପସନ୍ଦ ଲାଗେ, ଆଉ ଆଜ୍
ଆପଣ ଏକ ପ୍ରକାରେ ନିରାମିଷ ଲୋକ ଆଉ।
ଆଜ୍ଞା।
ହଁ ଆଇଁଷ ଯାହା ବି ହେଲେ ଖାଉ ଥେ ନା ଆଇଷ ଯଦି ବି ଖାଉଥିବେ ଯୋଉ ଟିକେ ବି ଖାଇଲେ ଆଉ ନିରାମିଷ କୋଉଠି ହେଲେ ଆପଣ?
ନାଇଁ ଖାଉନି କାଇଁ, ମୁଁ କଣ କହିଲି କି ଯେ ଖାଉନି ବୋଲି ମୁଁ ଖାଏ ଅଳ୍ପ ଅଳ୍ପ ମାନେ ବେଶୀ ଇଚ୍ଛୁକ ନୁହେଁ। ହେଲେ ଚଳିବ ନହେଲେ ନାହିଁ ଆଉ।
ମାନେ ଆଗ୍ରହ ନାହିଁ।
ଆଜ୍ଞା।
ଟୋଟାଲ ଛାଡି ଦଉନାହାନ୍ତି ଭଲ ଆଉ ଦେହ ପାଇଁ ସୁସ୍ଥ
ହଁ ମୁଁ ତ କହୁଛି ଘର ଛା ଛାଡିଦେବ ବୋଲି ଘରେ ଟିକେ ବା
ନାଇଁ ନାଇଁ ଟୋଟାଲ ଛାଡ଼ିବେନି। ପୁଣି ଆପଣ ମ୍ୟାରେଜ ହେଇନି ମ୍ୟାରେଜ ଟାଇମ ରେ ପୁଣି ଲୋକ ଡାକିବେ ଯଦି ଖାଇବା ପିଇବା କରିବେ କିଛି ଟାଇମରେ ଖାଇଦବ ଦେହରେ ଯିବନି ପୁଣି ମ୍ୟାରେଜ ଟାଇମ ରେ ଅସୁସ୍ଥ ହେଇ ଝାଡା ସବୁ ହେଇଯାଇପାରେ।
ଆଜ୍ଞା, ହଁ ସେଇଟା ଯୋଉ କହିଲେ ସେଇଟା ବି ଠିକ କଥା ନା ଆମର ଏଠି ସେମିତି ଜଣଙ୍କର ହେଲା ଆପଣ ଯୋଉ କଥା କହୁଛନ୍ତି। ଆମ ମୁଁ ସେମିତି ଜଣଙ୍କର ହେଲା ମୁଁ ସେ ତାକୁ ତାର ମ୍ୟାରେଜ ଠିକ ହେଇଗଲାଣି, ଆଜ୍ଞା।
ଜଣ କ
କାହାର କାହାର ହେଇଥିଲା?
ସିଏ ଆମେ ଝିଅ ଜଣେ।
ଆଜ୍ଞା କଣ ହେଲା କି ତାଙ୍କର?
ହଜମ ହେଲାନି ଆଉ।
ଆଜ୍ଞା ଆଜ୍ଞା ସେ କଣ ଖାଲି ଆଳୁ ଫାଳୁ ଖାଆନ୍ତି ବୋଧେ?
ହଁ ଆପଣ କଣ କରନ୍ତୁ ପରେ କେତେବେଳେ କଥା ହବା ଆଉ।
ଆଜ୍ଞା ଆଜ୍ଞା ହଉ ରଖନ୍ତୁ, ନମସ୍କାର।
ହଁ ଆଜ୍ଞା ଆଜ୍ଞା ନମସ୍କାର।